ମ୍ୟାଡ଼ାମ ନମସ୍କାର ଆଜ୍ଞା ଆଜ୍ଞା। ଆପଣ କଣ କରୁଥିଲେ ବୋଧେ?
ହୁଁ। ମୁଁ କିଛି ନାହିଁ ଯଉ ଯାଇଥିଲି ଟିକେ ମାର୍କେଟ ଯାଇଥିଲି ବୁଲିକି ଜଷ୍ଟ ଆସିଲି। ରଜ ଦ ବୋଲା ବୁଲି ହଁ ବୁଲାବୁଲି ସାରିକି ଜଷ୍ଟ ଆସିଲୁ ଆପଣ କଣ କରୁଥିଲେ?
ଆଉ ମୁଁ ବିଲି ଖରା ତ ହଉଛି ଖରାରେ ଏମିତି ଆପଣ ବୁଲିବାକୁ ଯାଉଛନ୍ତି ଦେଖି ଚାହିଁକି ଟିକେ ଆଉ।
ହଁ ଏଇ ଟି ହଁ ଆଉ ଟିକେ ନ ବୁଲିଲାଡୁ ଆଉ ଟାଇମ ହଉନି ତ
ସେ ବି ବୁଲି ହବ।
ହଁ ତାପରେ ଗାଁ ଗହଳିରେ ଗାଁ ହେଇକି ଦେଖୁଛନ୍ତି ଆମ ଗାଁ ରେ ଗୋଟେ ଦୋଳି ନାହିଁ।
ଆପଣଙ୍କ ଗାଁରେ ଦୋଳି ନାହିଁ ହେ ଭଗବାନ ଆମ ଗାଁରେ ତ ଯୋଉ ରଜ ପତ୍ସବଜ ହୁଏ ନା ସେଇଟା ହଉଛି ଆମର ଗୋଟେ ବଡ ପଡିଆରେ ରଜ ଉତ୍ସବ ହଉଛି ସେଠି ଆମର କୁହନ୍ତୁ କି ଦୋଳି ପ୍ରାୟ ଦଶ ବାରଟା ଲାଗିଥିବ। ହେଲାକି ଲାଗିଛି ଯୋଉଥିରେ କି ସେଇଟାକୁ ସବୁ ପଟା ଦଳି ଯୋଉଟା। ହ ପଟା ଆଉ ବାଉଁଶ ହେଲା ଦଉରି ହେଲା ତଳେ ମାନେ ବାଉଁଶ ଦୋଳି ମାନେ କଣ କହିଲେ ଯେମିତି ଆମେ ଧର ଦଉରାରେ ଲଗଉଛେ ଦୋଳିଟା ହେଲା ସେଇଟା ବାଉଁଶରେ ଯୋଉ ଲଗା ହୁଏ ବାଉଁଶରେ ତଳ ପଟେ ମାନେ ଦୁଇ ତିନି ଆଙ୍ଗୁଳି ଛାଡିକି ଗୋଟେ ବଡ କଣା କରିଦିଅନ୍ତି ଦି ପଟରେ ଦିଟା ତଳେ ଉପରେ ବି ସେମିତି କଣା କରିଦେବେ ତ କଣା କରିଦେଇକି ତା ଦେହରେ ଉଁ ଯୋଉ ପଟା ଟା ମୁଁ କହିଲି ଁ ଆଗେ ପଟାଟାକୁ ପୁରଇ ଦିଅନ୍ତି ବଡ କଣା କରିକି ପୁରେଇ ଦିଅନ୍ତି ତାପରେ ତଳ ପଟ ପଟାଟା ଉପରୁ ଟେକି ଦେଇକି ଯୋଉ କ୍ଷିଲ ଦିଟା ଥାଏ ବାଉଁଶ ଛୋଟ କ୍ଷିଲ କାଟିକି ରଖିଥାନ୍ତି ହଁ ସେ କ୍ଷିଲ ଟାକୁ ତା ତଳେ ଦେଇ ଦିଅନ୍ତି। ତ ପଟା ଟା ଆରାମ ସେ ରହିଗଲା ଜଣେ ତାପରେ ବସି ପାରିବ। ତା ସହିତ ଉପରେ ମୁଁ କହିଲି ଯୋଉ ଗାତ ଥିବ କଣା କରିଥିବେ ବାଉଁସ
ହଁ ହଁ।
ଉପରେ ଦୌଡ଼ି ଦେଇକି ତାକୁ ମାନେ ଉପରେ ଯୋଉର ଆମ୍ବ ଗଛ ହଉ ଓସ୍ତ ଗଛ ହଉ ବା ଯୋଉ ଯୋଉ ଉଚା ଉଚା ଗଛରେ ଯୋଉଥିରେ କିଳି ଲଗେଇ
ମାନେ ହଁ ଉଞ୍ଚା ଗଛ ଯେମତି ଭଲ ହଁ। ନାଇଁ ଆମର କଣ ହୁଏ ନା ହଁ ଆମର ଏଠି କଣ ହୁଏ ନା ଅ ବଡ ଓସ୍ତ ଗଛ ଟା ସେଇଠି ଦୋଳି ଲଗା ହଉ। ହେଲା ତ ଯୋଉ ନୂଆ ବ୍ରିଜ କାମ ଏବେ ଚାଲୁଛି ରୋଡ କାମ ତ ତାର ଡାଳ ହଣା ହେଇଛି ତ ଗାଁ ରେ ଟୋଟାଲ ଦୋଳି ହିଁ ନାହିଁ। ଆଉ ଗୋଟାଏ ଦୋଳି ରେ ସମସ୍ତେ ମାଡ ଗୋଡି ହେଲା ବେଳକୁ କାଲି ଅନିଆ ଅନିଆ ନେଇ ଏଇ ସାଢେ ଚାରିରେ ମୁଁ ଦୋଳି ଖେଳିଲି।
ଏ ବାବା ଆଉ ଗୋଟ କଥା୍ୟାଡାମ ଆପଣଙ୍କୁ ପଟାଦୋଳି ଖେିଲ ବେଳେଡ ଲାଗିହିଁ ମତେ ତ ବହୁତ
ମୁଁ ମୁଁ ତ ଦୋଳି ହିଁ ଖେଳେଇନି ଖାଲି ବୋଉ କଲେ ରଜରେ କେମିତି ଦୋଳରେ ଖେଳିବୁ ମୁଁ ଯାଇ ଠିଆ ହେଇ ବସ ସେତେ ଟାଇ ଠିଆ ହେଇ ଲା ସେଠୁ କଣ ହେଲା ହଁ ବହୁତ
ସେଥିପାଇଁ ଡେରି ହେଇଯାଉଥିବ ଆଉ।
ହଁ ବହୁତ ଡେରି ହେଲା ସାଢେ ଚାରିଟା ଜଷ୍ଟ ଖେଳିଛି ସେଇଠୁ ଷଣ୍ଢ ଲଢେଇଗଲା ଷଣ୍ଢ ଲଢେଇ ଦେଖି ଷଣ୍ଡି ଇଏ ଯୋଉଠୁ ଗାଇଲା ଦ ଘରକୁ ସିଧା।
ଓହୋ ତାପରେ ମ୍ୟାଡାମ ମୁଁ କହିଲି କି ଆମର ଯୋଉ ରଜ ଉତ୍ସବ ହୁଏ ନା ସେଥିରେ ସବୁ ନାଚ ଆମର ହୁଏ ଗୀତ ପିଲାମାନେ ବୋଲନ୍ତି ପ୍ରତିଯୋଗିତାରେ ଝୋଟ ୁଟି ଚିତା ପକାନ୍ତି ଯୋଉଥିରେ କି ଆପଣ କୁହନ୍ତୁ ଆମର ଥାଏ ସବୁ ପ୍ରଥମ ସ୍ଥାନ ହୁଏ କି ଦ୍ଵିତୀୟ ସ୍ଥାନ ହୁଏ ଯୋଉ ଯୋଉ ସ୍ଥାନ ଯେ ସବୁ ମାନେ ଅଧିକାର କରନ୍ତି ତା କୁ ସବୁ ଦିଆଯାଏ ଆମର କଣ କହିଲେ ଅର୍ଥ ରାଶି ରୂପେ ହଉ କି ଧର ସାର୍ଟିଫିକେଟ ହଉ କପ ହେଲା ସେ ସବୁ ଦିଆଯାଏ, ସେ ସବୁ ଦେଲେ କଣ ହୁଏ କି ସକ୍ଷମ ଅନୁସାରେ ସେ ସବୁ ଆଗ ଆଜ୍ଞା ଆଜ୍ଞା ସେ ସବୁ ଦେଲେ କଣ ହୁଏ କି ଯୋଉମାନେ ହଁ ଆପଣ କହିଲେ କି ଆଗ୍ରହ ବଢିବ ଯୋଉମାନେ ଆ ଭାଗ ନେଇଥିବେ ଆଗ୍ରହ ବଢିବ ତାପରେ ଅନ୍ୟମାନେ ବି ଦେଖିଲେ ବି ଇଚ୍ଛା ହବ ତାଙ୍କର ପ୍ରକାଶ କରିବାକୁ କି ଏଇ ଜିନିଷ ଛଡ ମାନେ ପାଉଛନ୍ତି, ମୁଁ ବି ଟିକେ ସମସ୍ତଙ୍କ ସାମ୍ନାରେ ପାଇବି, ମତେ ବି ଟିକେ ଖୁସି ଲାଗିବ।
ହୁଁ ଆଉ ଗୋଟେ ଜିନିଷ ଦେଖିବେ ପ୍ରତିଯୋଗି ହେଲେ ବି ଗାଁର ସମସ୍ତେ ଭାଗ ନେଇ ପାରନ୍ତିନି, କାହିଁକି ନା ତା ଭିତରେ କିଛି ଜଣ ଲାଜ କରନ୍ତି। କୌଣସି ପ୍ରତିଯୋଗୀତା କହଲେ ମୁଁ ହଁ ଡରନ୍ତି, ଆଉ ଜଣେ ଜଣେ କହନ୍ତି କାଳେ ମୁଁ ହାରିଯିବି କାଳେ ମୁଁ ହାରି ଯିବି ସମସ୍ତଙ୍କ ଆଗରେ ମତେ ଖରାପ ଲାଗିବ। ସେଇଟା ନୁହେଁ ଦେଖ ମୋ କହିବା କଥା ହାର ଜିତ ତ ଲାଗିକି ଅଛି ନା। ଯଦି ଏ ବର୍ଷ କିଏ ହାରିଛି ଆର ବର୍ଷକୁ ଜିତିବ ମନ ମାନେ ହଁ।
ରେ କରେ କଲେ ମଧ୍ୟ ଆମେ ପ୍ରଥମ ଦ୍ୱିତୀୟ ନ ହୁଏ ଦ୍ୱିତୀୟ ହୁଏତ ନ ହେଇଥାଇ ପାରୁ କିନ୍ତୁ ଭାଗ ନେଲେ ମାନେ ଦିନକୁ ଦିନ ନୂଆ ନୂଆ ଜିନିଷ ମଧ୍ୟ ଆମେ ତା ଦେହରୁ ବି ଶିଖି ପାରିବା। ବର୍ଷକୁ ବର୍ଷ ତା ସହିତ ଆମର ଆଉ ଗୋଟେ ଜିନିଷ ବି ମ୍ୟାମ୍ ହୁଏ, ଯୋଉ ମାନେ ସବୁ କହିଲେ କି ତାଙ୍କ ଯୋଉ ପ୍ରଦାନ କରା ଯାଇନଥାଏ ସର୍ଟିଫିକେଟ କି କପ୍ ହେଲା କି ଆପଣ କୁହନ୍ତୁ ଯେଉଁ ଅର୍ଥରାଶି ଆମର ଯୋଉ ମାନେ ଧର ସିନେମା ଜଗତରୁ ହଉ କି କୁହନ୍ତୁ ସରପଞ୍ଚ ହେଲେ କଳା ହଁ କଳାକାର ମାନେ ଆଜ୍ଞା କି ଗାଁ ର ଧର ମୁଖିଆ ହେଲେ, ଆଗ
ହୁଁ ଆପଣଙ୍କ କହିବା କଥା ଯୋଉମାନଙ୍କର ଟିକେ ନାଁ ଅଛି, ଯୋଉମାନଙ୍କର ଟିକେ ଆଧିପତ୍ୟ ଅଛି ସେଇ ସେମାନଙ୍କୁ ଡାକିଲେ କଣ ତାଙ୍କ ମନୋବଳ ଟା ଆଉ ଟିକେ ବଢେ କି ଲୋକମାନେ ଆଉ ଟିକେ ଅଧିକ ମାନେ ଇଏ କରନ୍ତି ଯେ
ଟିକେ ଲୋକ ନାଇଁ ଲୋକ ବି ଅଧିକ ଭିଡ ହେବେ ଦେଖିବା ପାଇଁ ତା ସହିତ କଣ କହିଲେ ଯୋଉମାନେ ଯେଉଁ ସାର୍ଟିଫିକେଟ୍ ପାଆନ୍ତି କି ଖେଳ ହୁଏ କି ଆମେମାନେ ବି ତାଙ୍କୁ ଦେଖିବୁ ଖୁସି ଲାଗେ ଟିକେ ଆଉ।
ହୁଁ ତାପରେ ମାମ ଆପଣଙ୍କ ଯୋଉ କହୁଛନ୍ତି ହଁ ଆପଣ ଯୋଉ କହୁଛନ୍ତି ନାଇଁ ପ୍ରତିଯୋଗିତା ହୁଏ କି ଗୋଟେ ମେଳା ଆକାର ପଡେ ସେଠି କଣ ଖାଲି ମେଳା ପଡେ ନା ପିଠା ଫି ଟା ଏମତି ବିକା ବିକି ସବୁ ହଏ?
ନା ହଁ ସେଇଠି ଆମର ହୁଏ କି ବର୍ତ୍ତମାନ କଲେ ରଜ ଟାଇମ ରେ ବହୁତ ଖରା ହଉଛି ନା ରଜ ବେଳେ ହେଲା କି ସେତେବେଳେ କଣ ହୁଏ ନା ଆମର ଆମର ପ୍ରାୟତ ପଡିଆ ତ କହିଲି ପଡିଆ ପାଖାପାଖି ଗୋଟେ ଆମ୍ବ ବାଡି ଅଛି। ହେଲା କି ସେ ଆମ୍ବବାରି ଆମ୍ବବାରିରେ ବି ହୁଏ ପିଠା ଆପଣ ଯୋଉ ବିକା ବିକି କହିଲେ ଧର ମିଠା ପାନ ଯୋଉଟା ରଜ ପାନ ଖାଆନ୍ତି, ସେଠି ବିକ୍ରି ହୁଏ। କିଛି ଲୋକ ଅଛନ୍ତି କି ଯୋଉମାନେ କି ପାନ କିଣିକି ଖାଆନ୍ତି ଆଉ ମାନେ କି ଅଛନ୍ତି ଅନ୍ୟମାନଙ୍କୁ ମଧ୍ୟ ପାନ ଦିଅନ୍ତି, କିଣିକି କି ଯୋର ଭାଇ ହେଲା ବନ୍ଧୁ ହେଲା ସାଙ୍ଗସାଥି ଯିଏ ଭେଟ ହେଲା ଦିଅନ୍ତି, ତା ଦ୍ଵାରା କଣ ହୁଏ କି ଯୋଉଟା କି ଉଁ ଲୋକମାନେ ମାନେ ଯୋଉ ଦୋକାନରେ ଯେ ବିକ୍ରି କରୁଥିବ ଅଧିକ ବେପାରଥାଏ। ବିକ୍ରି ହୁଏ ତାପରେ କହିବେ ଘୋଳ ଦହି ହେଲା ଆ କି ଯୋଉ ମିଠା ପାନ ହେଲା ରଜ ହେଲା ଆଜ୍ଞା।
ତ ମୋ କହିବା କଥା ଦେଖନ୍ତୁ ସମ୍ଭବ ହୁଁ ସମସ୍ତଙ୍କୁ ତ ସବୁ ପିଠା ଆସେନି ନା କଣ ହଁ।
ଆଉ ଲୋକମାନେ ବିଭିନ୍ନ ପ୍ରକାର ଜିନିଷ ପ୍ଲାଷ୍ଟିକ ହେଲା କି ଖେଳନା ହେଲା ସବୁ ବହୁତ ପ୍ରକାରର ଜିନିଷ
ହଁ ତାପରେ ଏବେ କଣ କରୁଛନ୍ତି ନା ମିକି ମାଉସ ହେରିକା ପକଉଛନ୍ତି, ଯେନ୍ତି ଛୋଟ ଛୁଆ ଟିକେ ବେଶୀ ଆଟ୍ରାକ୍ଟ ହେବେ ମିକି ମାଉସ ନାଇଁ କି?
ସେ ଛୁଆ ମାନଙ୍କର ଭିଡ ହେଲେ ଦୋକାନ ବଜାର ପଡିଥିଲେ, ଲୋକମାନଙ୍କର ବି ବିକ୍ରୟ ଭଲ ହବ।
ହୁଁ ଆଚ୍ଛା ତାପରେ ମୁଁ କହିଆ କଥା ନା ଆ ଆଜିକା ଇଏରେ ସମସ୍ତେ ପିଠା ସବୁ କିଛି ପିଠା ଜାଣି ନାହାନ୍ତି କରିବା ଅପେକ୍ଷା ସମସ୍ତେ ଭାବୁଛନ୍ତି, ନାଇଁ ଆମେ ବଜାରକୁ କିଣି ଆଣିକି ଖାଇଦବା ସେ ଆଉ ସେଇଟା ନା ଶିଖୁଛନ୍ତି
ନା ଶିଖିବାର ଧ୍ୟାନ ଦଉଛନ୍ତି ତ
ହଁ ତ ମ୍ୟାଡ଼ାମ ଆପଣ ଯୋଉ କଥାଟି କହିଲେନି, କିଛି ଲୋକ ଅଛନ୍ତି ଯୋଉଟା କି ସେ ମାନଙ୍କୁ କହିଲେ ଶିଖିବା କଥା ଏବେ ତ ସବୁ ୟୁଟ୍ୟୁବ ର ଯୋଉ ଯୁଗ ହେଲାଣି, ଲୋକମାନେ କଣ କରୁଛନ୍ତି ନା ୟୁଟ୍ୟୁବ ରୁ ଦେଖିକିି ବି ପିଠା ପ୍ରସ୍ତୁତ କରୁଛନ୍ତି ତା ସହିତ, ଯୋଉମାନେ ୟୁଟ୍ୟୁବ ରେ କରିକି ଛାଡୁଛନ୍ତି ମଧ୍ୟ ସେଥିରେ ବି ତାଙ୍କର କିଛି ରୋଜଗାର ବି ହେଇଯାଉଛି, ମାନେ ଧର ସବସ୍କ୍ରାଇବର ବଢିଲେ କି ହଁ ସେଥିରେ ବି ରୋଜଗାର ହେଇଯାଉଛି ଆଜ୍ଞା ମ୍ୟାଡ଼ାମ
ହୁଁ ଆଉ ଆପଣ କଣ ଖାଇଛନ୍ତି ଆଜି?
ମୁଁ ଆଜି ରଜରେ ପିଠା ଖାଇଛି।
ଆଚ୍ଛା ଆଉ ବୁଲାବୁଲି ହେରିକା କୁଆଡେ, ଯିବେ ନା ଯିବେ ଯାଇନାହାନ୍ତି?
ନାଇଁ ଆଜ୍ଞା ଆଚୁଆଲି ମୋ ଭାଇ ଜଣେ ବାହାରେ ଅଛନ୍ତି ତ ତାଙ୍କର ଟିକେ ଆକ୍ସିଡେଣ୍ଟ ହେଇଯାଇଥିଲା ହେଲା କି ତ ସେଥିପାଇଁ ମନ ଟା ଟିକେ ଦୁଃଖ ଅଛି ଠାକୁରଙ୍କଦୟାରୁ ହଁ ହଁ ଠାକୁରଙ୍କ ଦୟାରୁ କିଛି ହେଇନି ବିଶେଷ କରିକି ତାଙ୍କର ଖଣ୍ଡିଆ ଖାବରା ହେଇ ହେଇଛି ଟିକେ ଆଙ୍ଖୁରି ହେଇଯାଇଛି। ଏମତି ତାଙ୍କର ଟିକେ ଡାଇବେଟିସ ଅଛି ତ ଓ ସେ ସେଥିଟା ଟିକେ ଶୁଖିବା ଟିକେ ସହଜ ହବନି ହଁ ଟେନସନ କଥାରୁ ଆପଣ ଯୋଉ କହିଲେନି ନା ହଁ ସେ ଟିକେ ବାହାରେ ଅଛନ୍ତି ତ ତ ବାହାରେ ରହିଲାଳୁ ଆମେ ଯେହେତୁ ଗାଁ ରେ ଆକ୍ସିଡେଣ୍ଟଟା ହେଇଛି, ଗୋଟେ ଟ୍ୟାଙ୍କର ତାଙ୍କୁ ବାଡେଇ ଦେଇକି ପଳେଇଲା
ଯୋଉଠୁ ଆମେ ଦେଖି ପାରୁନଥିବା ସେଥିପାଇଁ ମନ ଟା ଟିକେ ଆହୁରି ଇଏ ରହୁଥିବ ଆଉ।
ହଁ ନିଶ୍ଚିନ୍ତ ଭାବରେ ଆମ ଠାରୁ ଯେହେତୁ ଦୂରରେ ଅଛି ଆମେ ଗାଁ ରେ ଅଛୁ କଣ ହେଇଛି କଣ ନାଇଁ ଆମକୁ କାଳେ ଲୁଚଉଥିବ ଟିକେ ଅଧିକା ହେଇଥିବ ସେଥିପାଇଁ ଟିକେ ଦୁଃଖ ଆଉ।
କିନ୍ତୁ ରଜ ଟା
ଆଜ୍ଞା କୁହନ୍ତୁ?
କହିଲ ରଜ ଟା ଆମର ଗାଁ ଏରିଆରେ ବହୁତ ଭଲରେ ହୁଏ ନରମାଲ ଆମରି ଦୋଳି ଗୋଟେ ମିଳୁନି ଗାଁ ମାନଙ୍କରେ ଦେଖିବେ ଯେମିତି ସକାଳ ସାତଟା ବି ଆମେ ଯ ଠୁ ଉଠିଲା ଆଉ କାଟା ବାଜି ଯାଉଛି ମାନେ କିନ୍ତୁ ଗାଁ ଗହଳି ସକାଳ ସାତ ସେ ନଥିବ ଅ ମାନେ ସେପଟେ ମୋ ମାମୁ ଘର ହେରିକା ଯୋଉ ଲାଇନ ମାନେ ତାଙ୍କର କଣ କହିଲୁ ସା ସକାଳ ସାତଟାକୁ ମାନେ ସାଙ୍ଗସାଥି ବୁଲିକି, ସ ଦୋଳି ଖେଳ ଆ ଘରେ ତା ଘରେ ମାନେ ତାଙ୍କ ସାଥିରେ ପୁରା ମାନେ ଏତେ ମଜା ତାଙ୍କର ହଁ ମାନେ ଏତେ ମଜା ତାଙ୍କର ମାନେ
କି ସାଙ୍ଗ ମାନଙ୍କ ସାଙ୍ଗ ସହିତ ମିଶିକି ଫଟୋ ଉଠୁ ଉଠେଇବା ଆ ଯେମିତି କିି ପୁଚି ଖେଳିବା ଗୀତ ଗାଇବା ଆ ଟିକେ ବୁଲାବୁଲି ହେଲେ ଟିକେ ଭଲ ଲାଗେ ଆଉ
ଭଲ ଲାଗେ କିନ୍ତୁ ଆମର ଏ ଆମର ଏପଟ ଲାଇଫ ଷ୍ଟାଇଲ କଣ ହେଲାଣି କହିଲ ଅ ମାନେ ଆମର ଖାଲି ଆମେ ପିନ୍ଧିଥିବା ହଁ ଆମେ ଖାଲି ଡ୍ରେସ ହେରିକ ପିନ୍ଧିଦବୁ ହଁ ଡ୍ରେସ ପିନ୍ଧିଦବା ଟିକେ ଫଟୋ ଉଠେଇଦବା ତାପରେ ବାହାର କରିକି
ଆଜ୍ଞା ଆଜ୍ଞା।
ଏଇଟା ହଉଛି ଆମର ଏପଟେ ରଜ ଆଉ ସେପଟ ରଜ ଇଏ ଆଉ ଯାଁ ହେଲେ ଛାଡୁଛି ଗାଁ
ରଜରେ ଆପଣଙ୍କ ଘରେ ପିଠା କଣ ହେଇଥିଲା? ଯେମିତି କିି ଆମ ଘରେ ହେଲା ପୋଡପିଠା ହେଲା କି ମୁଁ ଆଣ୍ଡି ହେଲା କି ଜଣେ ଜଣେ ଚକୁଳି ସହିତ ତରକାରୀ ଯେମିତି ଆମେ ଖାଇକୁ ଭଲ ଲାଗେ ପିଠା କିନ୍ତୁ ଆପଣଙ୍କ ଘରେ ପିଠା କଣ ରଜରେ ହେଇ
ଆମର ହଉ ଆଜି କାକରା ହବ।
ଓହୋ ହୋ ଆପଣ ପୋଡପିଠା ଭଲପାଆନ୍ତି ନା ନାଇଁ?
କଣ କହିଲ?
ଖଇବାକୁ ଭଲ ପାଆନ୍ତିି।
ହ୍ୟାଲୋ ହଁ ମତେ ପୋଡପିଠା ଟା ଭଲ ଲାଗେ। ମତେ ବୋହୁତ ଭଲ ଲାଗେ ପୋଡ଼ ପିଠା।
ଆପଣ ଯୋଉଟା ଚାଉଳରେ ପ୍ରସ୍ତୁତ ଖାଲି ଯୋଉଟା ହେଇଥା ନା ଆମର କୁହନ୍ତି କି କ୍ଷୀର ପିଠା ଯୋଉଟା କି କ୍ଷୀରରେ ପ୍ରସ୍ତୁତ ହୁଏ ଆପଣ
ନାଇଁ ଚାଉଳ ମତେ ଚାଉଳ ପୋଡ ପିଠା ଟା ଭଲ ଲାଗେ। ଚୁଲିରେ ପୋଡା ହେଇଥିବ ସେଇଟା ଭଲ ଲାଗେ।
ଆ ସେଇଟା ଭଲ ଲାଗେ ଯେ ଆପଣ କ୍ଷୀର ପୋଡ଼ପିଠା ଖାଇବେ ଚାଉଳ ପୋଡ ପିଠାଟାରୁ କ୍ଷୀର ପୋଡ ପିଠା ଟା ନା ଆହୁରି ଟିକେ ବେଶୀ ସ୍ଵାଦ ଲାଗେ କାହିଁକି କହିଲେ?
ହ
ଯୋଉ କ୍ଷୀରରେ ପ୍ରସ୍ତୁତ ଯୋଉ ପୋଡପିଠା ଟା ହେଇଥାଏ ସେଟା ଟିକେ ଅଧିକ ନରମ ଲାଗେ ହେଲା କି ତାର କ୍ଷୀର ଅଂଶ ଯେହେତୁ ଭାଗ ମିଶିଥାଏ।
ଏକେରେ ମୁଁ ମିଠା ଜିନିଷ ଖାଏନି, ମତେ ଭଲ ଆଉ ନରମ ଜିନିଷ ବିଲକୁଲ ବି ଖାଏନି ମତେ ଭଲ ଲାଗେନି, ମତେ ସେ ଚାଉଳ ପୋଡ ପିଠା ଟା ଭଲ ଲାଗେ।
ସେଟା ସେତ ଟିକେ ପଡପଡ ମଡ଼ମଡ଼ ମରମର ହେଇଥାଏ।
ହଁ ପୋଡ ପଡ ଲାଗିଥାଏ ଆଉ ତାର ଯୋଉ ଥିକନେସ ଟା ଆସେ ସେ ଏଇଟା ତ ପୁରା ଟେଷ୍ଟ ପୁରା ଲାଗେ, କିନ୍ତୁ କଣ କହିଲେ ସମସ୍ତେ କଲେ ମତେ ଭଲ ଲାଗେ ମୋ ବଡ ବୋଉ ଜଣେ ଅଛନ୍ତି ସିଏ କଲେ ମତେ ତା ପୋଡପଠା ପୁରା ବୋହୁତ ବଢିଆ ଲାଗେ।
ଓହୋ ହଁ ଆପଣ ଯୋଉଟା କହିଲେ ବଡ ବୋଉ କରନ୍ତି ସେ କି ଜଣେ ଜଣେ ପୋଡପିଠା ଯୋଉ ଚାଉଳ ଚୁନାରେ ହୁଏ ସମସ୍ତେ ଟିକେ ଭଲ ଭାବରେ ପ୍ରସ୍ତୁତ କରିପାରନ୍ତିନି ଜଣେ ଜଣେ ବୋହୁତ ଭଲ ଭାବରେ କରନ୍ତି, ଜଣେ ଜଣେ ପିଠା କରନ୍ତିଥିବେ ବୋହୁତ ଟାଣ ହେଇଥିବ ଯୋଉଟା କି ଛୋଟରୁ ବୁଢା ମାନେ ସେମାନେେ ଖାଇବାକୁ ଛୋଟ ଛୁଆ ହେଲେ କି ବୟସ୍କ ଲୋକ ହେଲେ ସେମାନେ ଟିକେ ଖାଇପାରନ୍ତିନି ଆଉ ଟିକେ ଜଣେ ଜଣେ ଭଲ ଭାବରେ ଟିକେ କଲେ ଟିକେ ନରମ ଯଦି ହେଇଥିବ ଟାଣ ନ ହେଇଥିବ
ହଁ ତାପରେ ସମସ୍ତଙ୍କ ହାତ ଟା ବି ସମାନ ନୁହେଁ ନା ରୋଷେଇରେ କେତ ନିଆଁ ପାଣି କଥା। କାହାର କେତେବେଳେ ଭଲ ହେଇଗଲା ତ କାହାର କେତେବେଳେ ଖରାପ ହେଇଗଲା, ଆଉ ସେମିତିରେ ଆମେ କହିପାରିବା କି?
ନାଇଁ। ଆଜ୍ଞା ହଁ ମ୍ୟାଡାାମ ଯାହା ହଉ ଆପଣଙ୍କ ସହିତ କଥା ହେଇକି ମତେ ମତେ ବହୁତ ଖୁସି ଲାଗିଲା। ଆଉ ସମୟ ମିଳିଲେ ଆପଣଙ୍କଙ୍କ ସହିତ ମୁ ନିଶ୍ଚିନ୍ତ ଭାବରେ କେବେ କଥା ହେବି। ଉୁଁ ଏବେ କଲକୁ ମୋ ତରଫରୁ ରଖୁଛି ହେଲା କି?
ଆଜ୍ଞା ଆଜ୍ଞା।